ଆଉ କଣ କରୁଚୁ?
ଏଇଠି ଶୋଇଥିଲା, ଆଉ ତୁ କଣ କରୁଛୁ?
ଏଇ ବସିଛି ଆଉ କରିବି କଣ, ଆଉ ତମର ସେପଟେ ବର୍ଷା ହଉଛି?
ହଁ ପା କେତେ ଜୋରରେ ବର୍ଷା ହଉଛି, ଆଉ ଖାଇସାଇଲୁଣି?
ହଁ ତୁ?
ହଁ ମୁଁ ବି ଖାଇସାଇଲିଣି।
ହଁ ଆଉ ଘରେ ସବୁ କଣ କରୁଛନ୍ତି? ମୁ କହିଲି ଘରେ ସବୁ କଣ
ଘରେ ମାମା ଶୋଇପଡିଛି, ବାପା ବି ଶୋଇଛନ୍ତି। ତମ ଘରେ କଣ କରୁଛନ୍ତି?
ସମସ୍ତଙ୍କ ଦେହ ଭଲ ଅଛି? ଖାଉ ଖାଇକି ଉଠିଲେ ତ ସମସ୍ତେ।
ଓହୋ ଆଉ ତୋ ଦେହ ଭଲ ଅଛି?
ହଁ ତୋର?
ହଁ ମୋର ବି ଭଲ ଅଛି।
ହୁଁ ହୁଁ।
ଆଉ ତୁ କଲେଜ୍ ଯାଉନୁ?
ହଁ ଯାଉଛି, ତୁ?
ହଁ ମୁଁ ବି ଯାଉଛି।
ତ କଣ ପ୍ଲ
ପ୍ଲସ୍ ଟୁ ସରିକି ପ୍ଲସ୍ ଥ୍ରୀ।
ହାଲୋ।
ହଁ। ହଁ ହଁ ହାଲୋ।
ଆଛା।
ହ୍ୟାଲୋ ହ୍ୟାଲୋ।
ହଁ।
ଆଉ।
ହ ତର କଣ ନେଇଚି। ହ ଆର୍ଟସ ନା କମର୍ସ?
ହଁ ଆର୍ଟ୍ସ ନେଇଛି।